ସାର୍ ମୁଁ ଭୋଜି ମିଶି ଆଥାନି ଆ ତ ତାରି ପାଇଁ ଟିକେ ଫୋନ କରିଥିନି ମୁଁ ଜାଣିନି କେଠି ମିଳେ ଆଉ କେତେ ଦାମ କେ କୋ ବ୍ୟବହାର କରାଯାଏବି।
ଆଜ୍ଞା ଆପଣ ଭୋଜା ଭାଜା ମେସିନ ଆପଣଙ୍କ ଘର ପାଖରେ ପାଖାପାଖି କିଏ ଅନ୍ ନା ନାହାନ୍ତି?
ନା ଆମ ଘର ପାଖାପାଖି ତ କେହି ନାହିଁ ତ ଆମ୍ ଆପଣ ଯଦି କହିପାରିବେ କେଇଠୁ ଆଣିନେ ଭଲ ରହିବ ଦାମ କମ ହେଇପାରିବ। ଆମ ଘର ପାଖରେ ତ କେହିକ ନାହାନ୍ତି ଯେ ବୁଝାଯାଏ ସେମ୍ ବିକ୍ରି କରନ୍ତି କିଛି।
ଦେଖନ୍ତୁ ଆମ କମ୍ପାନୀରେ ଦିଉ-ଦୁଇଟା ବ୍ରାଞ୍ଚ ଅଛି। ଆପଣ ଯଦି ଚାହିଁବେ କୋଲକତାରେ ବି ଆଣିପାରିବେ ଆଉ ଗୋଟେ ଆମର ମିନି ବ୍ରାଞ୍ଚ ଅଛି ଯାଜପୁର ରେ ବୁଝିଲେ ସେଠି ବି ଆମର ଅଛି ମେସିନ୍। ମାନେ ଆପଣ ଯେଇଠି ପାଖ ହୋଉଚି ଆପଣ ଯାଇକି ସେଇଠି କଣଟାଣୣ କରନ୍ତୁ ସେଠି ଯାଇକ ବୁଝୁନ ମୁଁ ୟା ବିଷୟରେ ବି ଟିକେ କହିଦୋଉଚି ଆପଣଙ୍କୁ। ଯେ ଆମର ଭୋଜା ମାସା ମେସିନ୍ ଦୁଇ ପ୍ରକାରର ଅଛି। ଗୋଟେ ଅଛି ନର୍ମାଲ ସେଟାରେ ଆପଣ ଖାଲି ଭୋଜା ଭାଜା ପାରିବେ। ଆଉ ଗୋଟେ ଅଛି ଭୋଜା ଭାଜା ଛାଡା ଆପଣ ସେଠାରେ ସବୁ ଭାଜି ପାରିବେ। ସେଇଆ କୁ ଆପଣଙ୍କ ଭୁଜା ହଉ ଡାଲି ହଉ ବାଦାମ ହଉ ସେଟାରେ ସବୁ ଭାଜି ହବ। ଆପଣ ଯଦି ଖାଲି ପ୍ଲେନ ଭୁଜା ଭଜା ମେସିନ୍ ଟା ନେବେ ସେଟା ଆପଣଙ୍କୁ ପଡିଯିବ ତିରିଶ ହଜାର ଆଉ ଆପଣ ଯଦି କହିବେ ଯେ ମୁଁ ସବୁ ଭାଜିମି ସବୁ ଭାଜିିକି ବେପାର କରିମି ତାହେଲେ ଆପଣ ସେଟା ପଡିଯିବ ଆପଣଙ୍କର ଅଶୀ ହଜାର ଟଙ୍କା ସେଟା ସ ସବୁ ଭାଜି ହବ ଆଉ ସେଟାରେ ଇଲେକ୍ଟ୍ରିରେ ବି ଟିକେ ଅଧିକା ଖର୍ଚ୍ଚ ହବ ଯେଟା ଅଶୀ ହଜାର ଇଲେକ୍ଟ୍ରିକ ରେ ବି ଟିକେ ଖର୍ଚ୍ଚ ସବୁ କାଇଁନା ସେଟା ସବୁ ଭାଜିବ ସେଟା ଟିକେ ଅଧିକା ଇଲେକ୍ଟ୍ରିକ ଟାଣେ ବୁଝିଲେ ନା ସେ ତାର ଅଧିକ ଟିକେ ଖର୍ଚ୍ଚ ହବ ସେଇଟା ମୁଁ ଆପଣଙ୍କୁ ଜଣେଇଦିଏ।
ତ ମାନେ ତାକୁ ଆଣିବା ପାଇଁ ମୋତେ କଲିକତା ନହେ ଯାଜପୁର ଯାଇତ ହବ।
ଆଜ୍ଞା ଆମର କୋଲକାତାରେ ହେଡବ୍ରାଞ୍ଚ ଟା ହଉଚି ଆମ କୋଲକାତା। ଆଉ ମିନିବ୍ରାଞ୍ଚ ଛୋଟିଆ ବ୍ରାଞ୍ଚ ହେଉଚି ଯାଜପୁର ଜ ଆପଣ ସେଟା ଦେଖନ୍ତୁ କେଟା ପାଖ ହବ ଆଉ ଆଉ ପ୍ରଥମେ ଭାବୁନ ଯେ ଆପଣ କଣ ବେ ବେପାର କରିବେ ଖାଲି ଭୁଜା ବିକିବେ ନା ଭୁଜା ସାଙ୍ଗେ ରେ ଅଲଗା ବି ମିକ୍ଚର ଆଇଟମ୍ ବାଦାମ ହଉ ଡାଲି ହଉ ସବୁ ଭାଜା ବିକି ବେ ସେ ଆପଣ ଯଦି ଖାଲି ମୁଢି ବେପାର ପାଇଁ ଆଣିବେ ତାହେଲେ ମୋ ଅନୁସାରେ ଆପଣ ତିରିଶ ହଜାର ବାଲା ଟା ନଉ ସେଟଟା ଆପଣ ଖାଲି ମୁଡି ଭାଜିବେ ଆଉ ସେଟାରେ କମ ବି ଚାର୍ଜ କମ ନିଏ ଆଉ ସେ ସେଟା ରୁ ଅଧିକରୁ ଅଧିକା ଲାଭ ହବ କା ଚାର୍ଜ ବି କମ ନିଏ ଆଉ ପ୍ରଡକ୍ସନଟା ବି ଅଧିକା ଦିଏ ମୁଢି ସେ ସେଥିରୁ ଅଧିକ ଆପଣ ଭାଜିପାରିବେ।
ସାର୍ ଯେହେତୁ ମୁଁ ମାନେ ଜାଣିଥିନିି କି ମାନେ ନୂଆ ମେସିନ୍ ବି ବାହାରିଚି ସେଟା ସବୁ ଭାଜିି ପାରିବ ବାଦାମ ବାଦାମ ମୁଁ ଯେହେତୁ ଜାଣିଥିଲିନି ସେଇପାଇ ମୁଁ ଭାବିଥିଲି ଯେ ଫାଷ୍ଟ ମାନେ ଖାଲି ଭୁଜା ଭଜା ମେସିନ୍ ଟା ଆଣିବୁ ଯେହେତୁ ଆପଣ କହିଲେ ଯେ ଆଉ ଗୋଟେ ମେସିନ୍ ବି ବାହାରିଛି। ସିଏ ସବୁ ଭାଜିକି ଦେଇପାରିବ ତ ତ ମୁଁ ଭାବୁଛି ସେଇ ଅଶି ହଜାର ବାଲାଟା ଆଣିବି। ଦେନେ ମାନେ ଭୂଜା ସାଙ୍ଗର ଆହୁରି କିଛି ମୁଁ ଜିନିଷକା ଭାଜିକି ବିକ୍ରି କରିପାରିବି। ମୋର ଏଠି ବହୁତ ଚିହ୍ନା ବେପାରୀ ମାନେ ଅଛନ୍ତି। ସେମାନଙ୍କୁ ସେମାନେ ମତେ କହୁଥିଲେ ଏଇ ବିଷୟରେ କି କଣ ମାନେ ମାର୍କେଟରେ ନୂଆ ମେସି ଇଏ ଯ ସବୁ ବାଜି ଦଉଛି ମତେ ଲାଗିଲା ହଁ ବୋଧେ ଆସିଛି କି ଆସିନାହିଁ ସତ୍ କି ମିଛ ତ ଯଦି ଆପଣ କହୁଛନ୍ତିସେଟା ଆସିଛି ତ ମୁଁ ସେଇଟା ନବାକୁ ଚାହିଁବି ଏଥିରେ ମୋର ବହୁତ ଚିହ୍ନା ଅଛନ୍ତି ମୁଁ ତନେ ତାଙ୍କୁ ବିକିକି ଭଲ ପଇସା ଇନକମ୍ କରିପାରିବି।
ନଁ ମୁଁ ବୁଝିପାରୁଛି ଆପଣ ଠିକ କହୁଛନ୍ତି ଆପଣ ଯଦି ସବୁ ପ୍ରକାର ଭାଜା ଭୋଜି କରିବେ ତାହେଲେ ସେଟ ନୁ ମାନେ ଦେଖନ୍ତୁ ପ୍ରାୟ କଷ୍ଟମର ମୁଁ ଦେଖିଛି ଖାଲି ମୁଢି ଭାଜିବା ପାଇଁ ନଉଛନ୍ତି। ସେମାନେ କଣ କରୁଛନ୍ ମୋର ଏଇ ରିସେଣ୍ଟ ମୁଁ ଦିଟା ମେସିନ୍ ବିକିିଥିଲି ସେ କଣ ପରେ ମୁଁ ଜାଣି ପାଇିନି ସେମାନେ ଖାଲି ମୁଢି ଭାଜିବା ପାଇଁ ମେସିନ୍ ନେଇଚ କିନ୍ତୁ ସେମାନେ ନେଇଛନ୍ତିଟା ଅଶୀ ହଜାର ବାଲାଟା ସବୁଭାଜି ହବନି ସେଟା ନେଲ ଲସ ନା ନାଇଁ। ଆପଣ ଯଦି ଖାଲି ମୁଢି ଭାଜିବା ପାଇଁ ନେଉଛ। ଆପଣ କହିି କହୁଛନ୍ତି ଯେ ହଁ ଆମେ ସବୁ ଭାଜିବା ମତେ ଆପଣ ଯଦି ମିଛ କଥା କହୁଛନ୍ତିୁ। ତାପରେ ଯଦି ଆପଣ ଖାଲି ମୁଡି ଭାଜୁଛନ୍ତି ଦେଖନ୍ତ ଆପଣ ସେଠାରେ ଇଲେକ୍ଟ୍ରିସିଟି ବୀ ବେଶି ଲାଗ ବୁଝିଲେ ସେଠରେ ଅଧିକ ଖର୍ଚ ସେଟିରେ ଆପଣ ଅଧିକା ଟାଇମ୍ ଲାଗିବ ବୁଝିଲେ ନା। ସବୁରେ ସେଇଟା ଅଧିକା ଲାଗିବ। କିନ୍ତୁ ଆପଣଙ୍କର ଲାଭଟା କମିଯିବ, ମୋ କଥା ଅନୁସାରେ ବୁଝୁ ଆପଣ ଯଦି ସବୁ ଭାଜିବେ ମୁଢି ସେ ଭାଜିବେ, ବାଦାମ ଭାଜିବେ ଡାଲି ଭାଜିବେ ଆପଣ ଯଦି ସ ସତରେ ଯଦି ସବୁ ଭାଜିକି ବି ବେପାର କରିବାକୁ ଚାହୁଁଚ, ତାହେଲେ ସେ ନଁ ଆପଣ ଯଦି ଖାଲି ମୁଢ଼ି ଭାଜିବେ, ଯଦି ହଁ କହିବେ ମୁଁ ସେଟା ଭାଜିନି ସେଟା ବି ବିକ୍ରି ହଉନି ଦେଖନ୍ତୁ, ଆପଣ ସେଇଟା ଆଗେ ମାର୍କେଟ ଦେଖନ୍ତୁ ଆପଣଙ୍କ ଦୋକାନ ପାଖରେ ସେଟା ବିକ୍ରି ହଉ ହଉଛି ନା ହଉନି, ଆପଣ ପ୍ରଥମେ ଗୋଟେ କାମ କରନ୍ତୁ। ଆପଣ ଭାଜିବା ପାଇଁ ଆମର ଯେତେ ତେଲ ଆଉ ଚୁଲିରେ ନିଜେ ଭାଜି କି ବିକନ୍ତୁ। ଦେକୁ ଭାଜା ହୁଏ, ଆପଣ ସେକୁ କଢାରେ ଚୁଲି ଉପରେ କଢା ରଖିକି ଆପଣ ନି ଭାଜି ଦେଖନ୍ତୁ, ଆଗେ ବିକ୍ରି ହଉଛି କି ହଉନି। ସେଟା ଆପଣଙ୍କର ଭାଜା ଯେତେ ସବୁ ବାଦାମ ହଉ କି ଡାଲି ହଉ ଯଦି ସେ ଆପଣଙ୍କର ବିକ୍ରି ନ ହଉଚି ତାହାଲେ ଆପଣ ହାବୁ ଖାଲି ଖାଲି ଆପଣ ଦାମିକା ମେସିନ୍ ଟା ଆଣିବେ ତାପରେ ଆପଣ ସେଇଟା ଭାଜିକି ରଖିବେ। ବିକ୍ରି ହେଲାନି, କେତେ ପରିମାଣରେ ଆପଣ ଜିନିଷଟା ଲସ।
ନା ମୁଁ ମାନେ ବୁଝି, ହଉ କୁହନ୍ତୁ।
ମୁଁ କହୁଚି ସେଇପାଇଁ ଆପଣ ଆଗେ ବୁଝନ୍ତୁ କି ଏ ଦିନିଷଟା ନେବେ? କେଟା, ଆପ୍ ଆଣିବେ ନା ଆଣିନେ ଆପଣଙ୍କର, ଲାଭ ହବ, ସେ ଅନୁସାରେ ଆପଣଙ୍କ ପଚାର ମୁଁ ତାରି ବିଷୟରେ କହିବି।
ନା, ମୁଁ ମାନେ ଏ, ମୁଁ ମୋ ସାଙ୍ଗ ମାନ କହୁଥିଲେ ଯେ, ମାନେ ନୂଆ ମେସିନ୍ ଆସ ଯେର୍ ଙ୍କ, ଆଉ ତାଙ୍କର ବି ମାର୍କେଟ ର ଦୁକାନ ଅଛି। ଛି, ଏଇ ସବୁ ଭଯା ଜିନିଷ ନେଇକି ତାଙ୍କ ଦୁକାନ ସନ୍ଧ୍ୟା ହବ ମାନେ ବହୁତ ଭିଡ। ତ ସେଇ ଆଶାନ ଲୋକମାନେ ଖାଆନ୍ତି ଭଜା, ଡାଲି ଭଜା, ବାଦାମ ଭାଜା, ଏସବମାନେ ତ ଖାଆନ୍ତି, ସେମାନେ ମତେ କହୁଥିଲେ ଏଇ ମେସିନ୍ ବିଷୟରେ ଯେ ଏରଙ୍କ, ନୂଆ ମେସିନ କଣ ବାହାରିଛି ତାଙ୍କୁ ଯେତେବେଳେ ମୁଁ କହିନି କି ମତେ ବି ଗୋଟେ ମେସିନ ଆଣିବାର ଅଛି।
ତ ସେମାନେ କହିଲେ, ଯେ ଯଦି, ସେ ନୂଆ ମେସିନ୍ ଟା ବାହାରିଥିବ ତୁ ତ ତା ତୁ ସେଇଟା ଆଣିବୁ, ଆଉ ଭାଜିକି ଆମକୁ ବିକ୍ରି କରିବୁ। ସେମାନେ, ମୋର ମାନେ କଷ୍ଟମର ରେଡି ଅଛନ୍ତି, ବାକି ମେସିନ୍ ପାଖରେ ହଉଚି କଥା। ମୋର୍ କଷ୍ଟମର ମୋ ସାଙ୍ଗ ମାନ ଅଛନ୍ତି। ତାଙ୍କୁ ମୁଁ ଯେତେ ଦାମ୍ ର କହିନେ ବି ସେମନେ କିଣିନେବେ। କେ ନା ତାଙ୍କ ଦୋକାନ ଅଧିକ ମାତ୍ରାରେ ମାନେ ଭିଡ ହୁଏ। ସନ୍ଧ୍ୟା ବାତିଯାଏ। ତ ଯଦି ମୁଁ ତାଙ୍କୁ ଯେତେ ରେଟ ବି କହିନେ, ମାନେ ଯେତେ ଅଧିକ ପରିମାଣ ରେ ମାନେ, ଯଦି ବି ପାଞ୍ଚ ଦଶ ଟଙ୍କା ବଢେଇକି ତାଙ୍କୁ କହିମି, ଯ ତ ମେସିନ୍ ଟାର ଏତେ ଦାମ ଆଉ ବିଲ୍ ଟାଇପ ଉଠୁଛି, ତ ସେମାନେ ମୋ ଠାରୁ ନେବେ। ଆମର କଷ୍ଟମର ରେଡି ଅଛନ୍ତି। ବାକି କଥା ହଉଛି କେତେ ବିଲ୍ ଆସିବ, ଆଉ, ଉ, ଯଦି, ମାନେ ସେ ମେସିନ୍ କିଣିଲା ପରେ, ମାନେ ୟୁଜ କଲା ପରେ ଯଦି, କିଛି ଦିନ ଖରାପ ନ ହେଇଯାଏ, ମୋତେ ଡର ସବୁ ସେଇଟା।
ଦେଖନ୍ତୁ, ଆପଣ ଯଦି, ଆପଣ ଏଇଟା କହିଲେ, ଏଇଟା ଠିକ୍ ଅଛି। କହୁଛନ୍ ଆପଣଙ୍କର ସାଙ୍ଗ ମାନଙ୍କର ଦୁକାନ ଅଛି, ଆପଣ ସେଠି ଜିନିଷ ଟା ଦେଇପାରିବେ। ଆପଣଙ୍କର ତାହେନେ କିଛି ଅସୁବିଧା ହଉନି। ମୁଁ ବୁଝିପାରିଛି ଆପଣ ଯଦି ଅସୁବିଧା ହଉନି ତାହେନେ ଆପଣଙ୍କୁ ଠିକ୍ ଅଛି ଠି ଅଛି। ମୁଁ ଗୋଟେ କାମ କରନ୍ତୁ ଆପ୍ ଆପଣଙ୍କ ଯେହେତୁ ଅଛି ଦୁକାନ ଆପଣ ତାହେଲେ ସେଇଟା ନୁ। ବୁଝିଲେ ସେଇଟା ନୁଉ ଆଉ ଦେଖନ୍ତୁ, ଯଦି ଆପଣ କହୁଛନ୍ ଖରାପ ହେଇଯିବ, ଖରାପ ହେଇଗନେ ଆମର ମେସିନ ଉପରେ ତିନି ବର୍ଷ ୱାରେଣ୍ଟି ରହୁଛି ବୁଝିଲେ।
ଆଜ୍ଞା।
ମେସିନ୍ ଖରାପ ହେଲା ମାତ୍ରେ ଆମର ମେକାନିକ କୁ ଆପଣ କଲ୍ କରିବେ ସେ ଯିବେ ସେ ତାଙ୍କର ସର୍ଭିସ୍ ଚାର୍ଜ ସ୍ତା ନେବେ ଆଉ ମେସିନ ଟାକୁ ଠିକ୍ କରିକି ଆସିବେ। ତାଙ୍କର କାମ ହେଲା ସେତିକି। ଆଉ ଉ ଆପଣଙ୍କର ବେଟ୍ରି ଅନୁସାରେ ଏଟା ଚାଲିବ ନାହିଁ। କାଇନା ଏଟା ପୁରା ଇଲେକ୍ଟ୍ରି ରେ ଚାଲେଇଲେକ୍ଟ୍ରି ଯଦି ଆପଣଙ୍କର ପଳିଗଲା ଆଁ ଆପଣ ମେସିନ୍ ଟା ବ୍ୟବହାର କରିପାରିବେ ନାହିଁ। ଏଇଟା ଆପଣ ବୁଝି ରଖୁନ ଏଟା ଇଲେ ରୁ ଚାଲିବ ଆଉ ବ୍ୟାଟ୍ରି ଆଜିକାଲି ବେଟ୍ରି ବେଟ୍ରି ରୁ ଚାଲିବ ନାହିଁ ଆଉ ଯଦି ଲାଇନ ପଳେଇ ଗନେ ଆପଣ କହୁଚନ୍ତି ଜେନେଟରରୁ ଚଲିବେ ଦେନେ ଆପଣ ଜେନେଟର ଚଲି ପାରିବେ
ଆଜ୍ଞା। ଏତିକି ଡାଉଟ ଥିଲା ଯେ ମୁଁ ସେଟା ଆଣିବି। କୁହନ୍ତୁ?
ମୁଁ କହୁଛି ଆଉ କଣ ଡାଉଟ୍ ରହିଲା ପଚାରୁନ ମତେ?
ହଁ ସେଇଟା ମୁଁ ପଚାରୁଛି ଯେ ମାନେ ସେଟା ଟିକେ ମୋର ଡର ଅଛି। ଯେ ମାନେ ମୁଁ ଗୋଟେ ସେ ନୂଆ ଇଲେକ୍ଟ୍ରିକ ସ୍କୁଟି ବି ଆଣିିଥିନି ତ ତ ତାକୁ କିଛି ଦିନ ୟୁଜ କଲା ପରେ ତ ସେଟା ମାନେ ଟିକେ ଭଲସେ କାମ କଲାନି ଷ୍ଟାର୍ଟ ହେଲାନି। ତ ସେଇର କିଛି ଅସୁବିଧା ହେଲା ତ ସେ ପାଇଁ ମୋର ଟିକେ ଡର ଅଛି ଯେ ଯେହେତୁ ଏତେ ଦାମ୍ ଦେଇକି ମୁଁ ଆଣୁଚି ସାରା ଯଦି ଉ ଖରାପ ହେଇଗଲା ବାକି ଆପଣ ତ କହିଲେ ଆପଣଙ୍କ ମେକାନିକ ଆସ ଆସ କିି ଠିକ କରିଦବ ବାକି କମ୍ପାନୀ ବାଲା ତ ମେକାନିକ କ ପଠେଇ ଦିଅନ୍ତି କି କିଛି ମାନେ ମେକାନିକ ଅଛନ୍ତି ଠିକ୍ କରିସାରିଲା ପରେ ଚାର୍ଜ ମାଗନ୍ତି ମାନେ ପଇସା ମାଗନ୍ତି ମାନେ ଆପଣଙ୍କର କିଛି ସୋକ ଅଛି କି ଯଦି ସେମାନେ ଚାର୍ଜ ମାରିଲେ ମାଗିଲେ ତ ଆପଣଙ୍କୁ ମୁଁ ଜଣେଇ ପାରିବି।
ଆଜ୍ଞା ଦେଖନ୍ତୁ ଆମ କମ୍ପାନୀରେ ତିନି ବର୍ଷ ୱାରେଣ୍ଟିେ ମେସିନ୍ ଉପରେ ଯାହା ବି ଖରାପ ହେଇଥିବ ସେଟା ଆମର କପାନୀ ଦବ ବୁଝିଲେ ଆଉ ଯଦି ମିସ୍ତ୍ରୀ ତାଙ୍କର ଖାଇବା ଖର୍ଚ୍ଚ ହଉଛି ଦୁଇଶହ ଟଙ୍କା ଯେହେତୁ ସେ ଏତେ ଦୂରରୁ ଯିବେ। ସେ ଦୁଇଶହ ଟଙ୍କା ଗୋଟେ ଖାଇବା ପାଇଁ ନେବେ ଯଦି ତା ବ୍ୟତୀତ ସେ ଅଧିକା ଚାର୍ଜ କୁହନ୍ତୁ ଯଦି ଅଧିକା କଲେ ପାଞ୍ଚଶହ ହଜାର ତାହେଲେ ଆପଣ ମତେ କଲ କରିବେ ମୁଁ ସେ ମିସ୍ତ୍ରୀଙ୍କ ନାମ ଟା ପଚାରିବେ କଣ ମୁଁ ତାଙ୍କ ଆଇଡିରୁୁ କମ୍ପ୍ଲେନ କରିବି। ତାପରେ ତାଙ୍କୁ ମିସ୍ତ୍ରୀ ଯିଏ ରଖିଛନ୍ ତାଙ୍କ ମ୍ୟାନେଜର ତାଙ୍କ ପାଖକୁ କଲଯିବ। ଯେ ଆପଣ ଅଧିକା ଚାର୍ଜ କରୁଛନ୍ତି ତାଙ୍କ ଉପରେ କୋଡା କୋଡି କାରବାନ ହବ ଯାହା ଦ୍ଵାରା ତାଙ୍କୁ କମ୍ପାନୀରୁ କାଢି ବି ଦିଆଯାଇପାରେ। ଏଟା ଆପଣ ଭାବନ୍ତିନି ଯେ ଅଧିକା ନେଇ ନବ ଜଣେ ଅଧିକା ଯଦି ଆପଣ ନେଲା ଆପଣ ତାହେଲେ ଡାଇରେକ୍ଟ କମ୍ପାନୀକୁ କଲ୍ କରିବେ କମ୍ପାନୀ ନମ୍ବର ମୁଁ ଆପଣଙ୍କୁ ଦେମି। କଲ୍ କରିବେ କହିବେ ଯେ ସାର୍ ମୁଁ ଏଇଠୁ ନେଇଥିଲି ଭୁଜା ଭଜା ମେସିନ ଆଉ ଖରାପ ହେଇଛି ଆଉ- ଯେ ମେକାନିକ ଆସଛନ୍ତି ସେ ସାର୍ ନବା କଥା ଏତିକି ଟଙ୍କା କିନ୍ତୁ ସେ ଅଧିକା ମାଗୁଛନ୍। ମାନେ ସେ ପଚାରିବେ ମେକାନିକଙ୍କ ନାଁ ଟା ପଚାରୁନ ଆଉ ତାଙ୍କର ଆଇ ଟି ଗୋଟେ ଥିବ ଆଇ ଟି ନମ୍ବରଟା ପଚାରିବ। ସେ ଦିଟା ଆପଣ ମେକାନିକ ପାଖକୁ ଆଗେ ନେବେ। ସାର୍ ଆପଣଙ୍କ ନାମ ଟା କଣ ଆଇଡି ନମ୍ବର କଣ। ନେଇ ସାରିଲା ପରେ ଆପଣ ଏଲାଉ କରିବେ ଯେ ହଁ ଯାଉ ଯଦି ଅଧିକା ଚାର୍ଜେଷ୍ଟ କହିଲେ ସେଇ ଦିଟା ଆପଣ ଦେଇଦେବେ ତାଙ୍କୁ ଦେଖିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହବ ଆଉ ସେ ମେକାନିକ ଯଦି ଏ ଆପଣଙ୍କ ସାଙ୍ଗରେ ଖରାପ ବ୍ୟବହାର ବି କଲେ ମ ତାଙ୍କୁ କମ୍ପାନୀରେ ବି କାଢି ଦିଆଯାଇପାରେ।
ଆଜ୍ଞା ଆଜ୍ଞା। ଓ ହଉ ମୁଁ ସାର୍ ମୁଁ ଆପଣଙ୍କୁ ବୁଝିକି ଜଣେଇବି ମୁଁ କେଇଠୁ କଣ ଆଣିବି କେତେ କେତେ ବାଲା ଆଣିବି
ଠିକ୍ ଅଛି ଠିକ ଅଛି